ନମସ୍କାର ଆଜ୍ଞା। ଆପଣ ମୋ କଥା ଶୁଣିପାରୁଚନ୍ତି?
ଆଜ୍ଞା ମୋ ଭଏସ୍ ଶୁଣା ଯାଉଚି ଆପଣଙ୍କୁ?
ହଁ ହଁ ଶୁଭୁଚି ଆପଣଙ୍କ ଭଏସ୍। ଆଉ କଣ କରୁଥିଲ ଏବେ?
ଏଠି ବସିଥିଲି ଆଉ।
ଆଚ୍ଛା କଟକ ପଳେଇଥିବେ ତ ଆଜି? ଆଚ୍ଛା ଆଚ୍ଛା ଏଇ ସାତଟା ଦେଇକି ତମର ଆଜି କ୍ଲାସ ଥିଲା?
କ୍ଲାସ ଦିଟା ହେଲା ଦିଟା ଯାକ ଆଶ୍ଚର୍ଯ୍ୟଜନକ ତ ପରୀକ୍ଷା ହେଲା। ନ କହିକିନା ପରୀକ୍ ପରୀକ୍ଷା ହେଲା ସର୍ପାଇଜ ଟେଷ୍ଟ।
ଆଚ୍ଛା ଆଛା ଚମତ୍କାର ପରୀକ୍ଷା ଗୋଟେ।
ସେମିତି ଆଶ୍ଚର୍ଯ୍ୟଜନକ ମାର୍କ୍ ମିଳିବ।
ଆଛା ଆଶ୍ଚର୍ଯ୍ୟଜନକର ଆଛା ଆଛା ବୁଝିପାରୁଚ।
ହଁ ପୁରା ଖରାପ୍।
ଆଚ୍ଛା ଆଚ୍ଛା କେ-କେତେ କେତେ ନମ୍ବର ପରୀକ୍ଷା ହେଇଥିଲା ହେଲା?
ଅବଶ୍ୟ ପାଞ୍ଚ ମାର୍କ ପରୀକ୍ଷା ହେଇଥିଲା କିନ୍ତୁ ବହୁତ ଭୁଲ ହେଇଚି।
ଆଚ୍ଛା ଭୁଲ ହେଇଚି ନୁହଁ।
ଆଜ୍ଞା।
ଆଚ୍ଛା ଆଉ ଆପଣ ବର୍ତ୍ତମାନ କଣ କରୁଥିଲେ?
ମୁଁ ଏବେ ସୋଇକିନା ଉଠଲି ଆଜ୍ଞା ବିସ୍କୁଟ୍ ଗୋଟେ ଖାଉଚି ଆଉ।
ଆଛା ବିସ୍କୁଟ ଖାଉଚନ୍ତି। ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି। ଆପଣଙ୍କର?
ହଁ ଆମ ଦେହ ମଧ୍ୟ ବହୁତ୍ ଭଲ ଅଛି।
ଆପଣ ଆଜି କଣ ଖାଇଛନ୍ତି?
ଆମେ ଆମକୁ ଆଉ କିଛି ମିଳିଲାଣି ଆଜ୍ଞ ଲାଗୁଚି ଆଜି କିଛି ମିଳିବ ବୋଲି। ଯୋ ମୁଁ କିଛି ଦିନି ତଳେ ବିଗତ କିଛି ଦିନ ତଳେ ଆପଣ ଯୋ କହୁଥିଲେ ରାମଙ୍କ ବିଷୟରେ। ହଁ ତ ସେରାମ ବର୍ତ୍ତମାନ ଆମର ବ୍ରହ୍ମେଶ୍ଵର ମନ୍ଦିରକୁ ଆସିଛନ୍ତି ବୋଧେ।
ଅବ୍ ଆସୁ
ହଁ ତ ତାଙ୍କର ଭଉଣୀଙ୍କ ସହ। ବୁଝିଲେ?
ହଁ।
ହଁ ତ ମୁଁ କଥା ହେବାକୁ ବାହାରକୁ ଆସଥିଲିତ ମାନେ ଘରେତ ସାଉଣ୍ଡ ହଉଥିଲା କଥା ହେଇ ହଉନଥିଲା। ତ ମୁଁ ବାହାରକୁ ପଳେଇ ଆସିଥିଲି କଥା ହେବି ବୋଲି ତ ମୁଁ ଦେଖିବାକୁ ପାଇଲି।
କାହାକୁ?
ଏ ସେଇ ସେଯୋଉ ରାମଙ୍କୁ।
ଆଚ୍ଛା ଆଚ୍ଛା ଆଜି?
ହଁ ହଁ ଏବେହିଁ ମୋ ସାମ୍ନାରେ।
ତାଙ୍କର ଭଉଣୀଙ୍କ ସହ।
ଓହୋ।
ଆଜ୍ଞା ସେଇ ସେଇ ଭଉଣୀଙ୍କ ସହ ଆଜ୍ଞା। କରିଦଉ କରିରଖିଲା ପରେ ନିଶ୍ଚୟ କରିବେ ଏନକାଣ୍ଟର କୁଆଡ଼େ ଯିବେ। କି ସିଏ ଆମକୁ ଦେଖିନାହାନ୍ତି ଏପର୍ଯ୍ୟନ୍ତ? ନା ଆମେ ତାଙ୍କୁ ଦେଖିକି ଛାଡ଼ିଦେନୁ ମୁଁ ଜାଣିଛି ସିଏ ମତେ ଦେ ଦେଖିଲେ ତାଙ୍କର ଦିନଟା ଖରାପ୍ ହେଇଯିବ ସେବହୁତ୍ ଜୋରରେ ଦୌଡିଲେ ତାଙ୍କର ଗାଡ଼ିଆଡ଼ିକି। ତାପରେ ଗାଡ଼ି ଧରିକି ଘରକୁ ଦୌଡ଼ିବେ। ହଁ ତ ସିଏ ବୁଲନ୍ତୁ ଟିକେ ସମୟ ବୁଲନ୍ତୁ ତାଙ୍କୁ ସମୟ ମିଳୁ ଦଶ ମିନିଟ୍ ଖଣ୍ଡେ। ଦଶ ମିନିଟ୍ ପରେ ମୁଁ ଯାଇକି ଏନକାଉଣ୍ଟର କରିବି।
ଆଜ୍ଞା ଆଜ୍ଞା ହଁ ଆପଣଙ୍କୁ ଦେ ରାମଙ୍କ ଦର୍ଶନ ମିଳୁଚି ଆପଣତ ସୌଭାଗ୍ୟଶାଳୀ।
ହଁ ମୁଁତ ବହୁତ୍ ସୌଭାଗ୍ୟ ସେ ସେରାମ ଆସିଛନ୍ତି ଆଜି ବ୍ରହ୍ମେଶ୍ଵର ମନ୍ଦିରକୁ ଶିବଙ୍କୁ କୁସ କୋଲାବ୍ରେସନ କରିବା ବୋଲି
ଆଚ୍ଛା ରାମେଶ୍ବର ହେଇଯିବେ ଏକା।
ହଁ ହଁ ସେଇଆ ହଁ ଆଉ। ଆପଣଙ୍କ ଦିନଟା କେମିତି ଯାଇଚି?
ଆଜ୍ଞା ବର୍ଷାରେ ଓଦ୍ଧା ହେଇ ଆପଣଙ୍କ ଆଡ଼େ ଆଜି ବର୍ଷା ହେଇଚି?
ହଁ ବର୍ଷା ହେଇଚି ଦେବସ୍ନାନ ପୁର୍ଣିମାରେ ବର୍ଷାହିଁ ହବ ଯାହାହେଲେ ଟିକେ। ହଁ।
ଆଜି ଭେଜ୍ ବିରିୟାନୀ।
ଆଜି ଭେଜ୍ ବିରିୟାନି ଆପଣ ଡେଲି ଡେଲି ବୋଧେ ବିରିୟାନି ନୁହଁ ଭେଜ୍ ବିରିୟାନି ଚିକେନ ବିରିୟାନି ସବୁ ବିରିୟାନି ନୁହଁ।
ବିରିୟାନୀ
ଆଜ୍ଞା।
ଆଚ୍ଛା ହୁଁ ଆଚ୍ଛା ହୁଁ କଣ କହିଲେ?
ଯେହେତୁ ଆମେ ଛାତ୍ର ବାସାରେ ରହୁଛୁ ତ ସେଇଆ ହଁ କରିବାକୁ ପଡ଼ୁଚି।
ଆଚ୍ଛା ମାନେ ତମ ହଷ୍ଟେଲରେ ଏଇଟା ମିଳୁଚିନା ତମେ ବାହାରୁ ଆଣୁଚ?
ବାହାରୁ କିଣିକିନା ଖାଉଚି ଏପର୍ଯ୍ୟନ୍ତ ଯାଇ ମୁଁ ଛାତା ବେସରେ ଷ୍ଟାର୍ଟ ହେଇନି ମେସ୍ ରେ ମେସ୍ ଷ୍ଟାର୍ଟ ହେଇନ ଏପର୍ଯ୍ୟନ୍ତେଯେ
ଓ ମେସ୍ ଷ୍ଟାର୍ଟ ହେଇନି ମାନେ ଓ ମେଶେରେ କଣ କଣ ମାନେ ମିଳୁଚି?
ଡେ ଅନୁସାରେ ଖାଇବା ଚେଞ୍ଜ ହୁଏ।
ଆଚ୍ଛା ଆଚ୍ଛା। ମାନେ କଣ ୱିକଲି କେତେ କଣ ମିଳୁଚି ନା କଣ?
ୱିକଲି ମଣ୍ଡେ ଆମର ସ ସକାଳେ ହୁଏ ଭାତ, ଡାଲମା, ପାମ୍ପଡ଼, ଆଚାର ଆଉ ଆଳୁ ଆଳୁ ଭର୍ତା। ରାତି ରେ କାନିକ, କାନିକା ଡାଲମା
ଭାତ ଡ଼ାଲି ଡାଲମା ନାଇଁ ନାଇଁ ମୁଁ ଠିକ୍ ସେ ପଚାରି ଠିକ୍ ସେ ଠିକ୍ ସେ ସତରେ ଜାଣିବାର ଅଛି।
ହଁ ମୁଁ ଠିକ୍ ରେ କହୁଛି ଭାତ, ଡାଲମା, ପାମ୍ପଡ଼ ଆଉ ଗୋଟେ ପା ଆଚାର ଯଉ ବି ଆଚାର ଦିଅନ୍ତି।
ଭାତ ଡାଲମା ଆଚାର ଏମିତି। ମାନେ କିଛି ତରକାରୀ ଭଜା ଭଜି କି
ନା ନା ସୋ ସୋମବାର ନା ତ ଅରୁଆ ଭାତ
ଓହୋ। ଆଚ୍ଛା ଡାଲମା ସେ ସେମତି ନୁହଁ। ତାପରେ ଆମର ନନଭେଜ୍ ନନଭେଜ୍ କେ କେତେ ଦିନ୍ ରହୁଚି?
ନନ୍ଭେଜ୍ ସେ ସବୁଦିନ ଦଉଚି ସୋମବାରକୁ ଆଉ ଗୁରୁବାରକୁ ଛାଡ଼ିଦେଲେ।
ଆଚ୍ଛା ଭାଇ ବହୁତ ବଢିଆ ତାହେଲେ। ମାନେ କେତେ ମେସ୍ ରେ କେତେ କଣ ନଉଛନ୍ତି?
ମେସ୍ ରେ ଦିନ ମିଲି ତେତିଶ୍ ଥାର୍ଟି ଏଇଟ୍ ଆଉ ରାତିରେ ମିିଲ୍ ଟ୍ୱେଣ୍ଟି ଏଇଟ୍।
ଆଚ୍ଛା ଟ୍ବେଣ୍ଟି ଏଇଟ୍ ମାନେ ଏଟା କଣ ତମେ ମାସ ସାରା ଦଉଚ ନା ତମେ ଯେତିକି ଦିନି ଖାଉଚ
ଯେ ଯେତିକି ଦିନି ଖାଇବ ଯେତିକି ଦିନି ଖାଇବ ସେତିକି ଦିନି ପଡ଼ିବ।
ଆଚ୍ଛା ଆଚ୍ଛା ବୁଝିଲି। ଆଉ ମାନେ ଇଏ କଣ ଦିନକୁ କେତେ ଦିନ୍ ତମକୁ ମିଳୁଚି?
ଆଜ୍ଞା।
ଦିନକୁ କେତେ ଦିନ ମିଳୁଚି? ମାନେ ଖାଇବା କେ ଦିନକୁ? ଇଏ ଇଏ ତ ସୋ ଲଞ୍ଚ ଡିନର ତ ହେଇଗଲା। ତାପରେ ମଝିରେ ଯାହା ସ୍ନାକ୍ସ ଯାହା ଖାଇଦିଏ।
ନା ଦିଅନ୍ତିନି କିଛି ଆମେ ଆମର ଖାଉ।
ଆଚ୍ଛା ତମ ତମ ରୁମ୍ ଟା ମାନେ କେତେ ମାନେ କେତେ ଜଣ ଥାନ୍ତି ସେ ରୁମ୍ ରେ?
ରୁମ୍ ରେ ଚାରି ଜଣ। ବଡ଼ ରୁମ୍।
ଆଚ୍ଛା ଚାରି ଜଣ।
ଆଜ୍ଞା।
ଓହୋ। ଏ ଏସି ଫେସି ଲାଗିଥାଏ ନା ମାନେ ନା ଖାଲି ନର୍ମାଲ ଫ୍ୟାନ୍?
ଆପଣ ଭାବୁଛନ୍ତି ଗୋଟେ ସରକାରୀ ଛାତ୍ରାବାସରେ ଏସି ଲଗେଇବେ।
ନାଇଁ ମାନେ ଏତେ ବଡ ୟୁନିଭର୍ସସିଟି ରେଭେନ୍ସା ୟୁନିଭର୍ସସିଟି ମାନେ ପଚାରୁଚି ।
ନା ନାଇଁ, ଏତେ ବି ସୁବିଧା ଦେଇନାହାନ୍ତି।
ନାଇଁ ମତେ ଲାଗିଲା ଆପଣଙ୍କ ଭଳିଆ ଜ୍ଞାନୀଙ୍କ ରୁମ୍ ରେ ଯାହା ହେଲେ ବି ଲଗେଇ ଥିବେ। କାହା ରୁମ୍ ରେ ଲାଗୁ ନ ଲାଗୁ।
ନା ନା ସେମିତି କିଛି ନାହିଁ। ମୁଁ ବି ସମସ୍ତଙ୍କ ସହିତ ସମାନ।
କୌଣସି ବାଧା ପ୍ରାପ୍ତ ନହବାର ଅଛି ସେଇ ଯୋଗୁଁ ଭାବିଲି।
ନା ନା ସେମିତି କୌଣସି ନାହିଁ ପରମିଶନ୍। ଆଉ, ଆପଣ ଆଜି ଚାଷ ଆପଣ ଚାଷ କରିବାକୁ ଯାଇନାହାନ୍ତି?
ଆ ନାଇଁ ଆଜି ବର୍ଷା ହେଇଯାଇଚି ତ ଯାଇନି ଚାଷ କରିବାକୁ।
ଆଚ୍ଛା ତିନ୍ ଦିନ୍ ଛୁଟି ହେଇଗଲାଣି।
ହଁ ନାଇଁ ମାନେ ସେ କାଲିଠୁ ଭାବୁଚି ଷ୍ଟାର୍ଟ କରିବି ବୋଲି ଆଉ।
ଆଚ୍ଛା।
ହଁ କାଲିଠୁ ମାନେ ଏମତି ଆମେ କାଲିଠୁ କାଲିଠୁ କହିକି ଆମର କାଲି ଆଜି ଯାଏ ଆସିନି। ଦେଖାଯାଉ କେବେ ଆସୁଚି କାଲି ଆଉ।
ହଁ। ଆଜି ଆପଣ କଣ ଖାଇଛନ୍ତି କହିଲେ?
ଆମେ ସକାଳୁ ଖାଇଥିଲୁ ଗୋଟେ ଓ ଇଉ ଟି ପାଖରେ ଯୋ ବେଶୀ ଖା ଯଉ ନହିଁ କି ଯୋ ଗଲାବେଳେ ସେ ଗଳିରେ ମାନେ ବେଶୀ ସେସ୍ ବୋହୁତ୍ ଆଗକୁ ରହିଲା ତାଠୁ ପଛକୁ ଟିକେ।
ଆଜ୍ଞା।
ସେ ଏୟାରପୋର୍ଟ ଛକରୁ ଟିକେ ଆଗକୁ ସେଠି ଦହିବରା ଯୋଉ ମିଳେନି, ସେଇଠ
ହଁ ହଁ, ବୋହୁତ୍ ଭଲ ଦିଏ। ହଁ ସେ ବୋହୁତ୍ ଭଲ ଦିଅନ୍ତି। ତିରିଶ ଟାଣ୍ଡ ପେଟ ଫୁଲ୍ କରିିକି ଦିଅନ୍ତି ମୋତେ ସେ ସେ, ହଁ ଚାଳିସି ଟଙ୍କା ହେଇଯାଇଥିବ, ହଁ କିନ୍ତୁ ବୋହୁତ୍ ଭଲ ବି ଦିଅନ୍ତି। ପେଟଫୁଲ୍ ହେ
ହଁ ମାନେ ସେ ମୋ ସାଙ୍ଗ ସେଇଟା ଦେଖିଛି, ତ ସିଏ ନେଇକି ଗଲା ମ ତ ସେଇ, ସେଇଠି ଖାଇଲୁ ତା ପରେ ସେ ସେଠି ଫେରେ କଲେଜ କୁ ଗଲୁ। କଲେଯେ ରେ ଯାଇକି ମାନେ ଆମର ମାନେ ମାଗଣା ଅଗ୍ନି ଶୁଳୁଥିଲୁ। ଓ ହଁ ମାଗଣା ଅଗ୍ନି ଖେୁଥିଲୁ, ତାପରେ ପ୍ରିନ୍ସିପାଲ୍ ଦେଖିଦେଲେ। ପ୍ରିନ୍ସିପାଲ୍ ଆମକୁ ବୋହୁତ୍ ତାରିଫ୍ କଲେ। ତାପରେ ତାରିଫ୍ କଲା ପରେ ଆମେ ଫେରେ ଆଉ ତାପରେ ତାଙ୍କ କଥା ଶୁଣିକି ବୋହୁତ୍ ମୋ- ମୋଟିଭେସନ ଆସିଗଲା। ତା ଫୁଣି ଆହୁରି ବସିକି ଖେଳିଲୁ। ଆସିକି କମନ ରୁମ୍ ରେ ବସିକି ଖେଳିଲୁ। ହଁ ତାପରେ କମନ୍ ରୁମ୍ ରେ ଖେଳି ସାରିଲା ପରେ, ତାପରେ ସେଠୁ ଫେରେ ଆମେ ପଳେଇଲୁ ମାନେ- ମୋର ଗୋଟେ ବହି ଫେରାଇ ବାର ଥିଲା, ମାନେ ଆମ କେମେଷ୍ଟ୍ରି ଡିପାର୍ଟମେଣ୍ଟରେ ନେଇ
ଆଛା।
ତ ମୁଁ ଯାଇ ଗଲି କେମେଷ୍ଟ୍ରି ଡିପାର୍ଟମେଣ୍ଟ ରେ ବହି ଦବାକୂ, ଦେଖିଲା ବେଳକୁ ଆମ କ୍ଲାସ୍ ର ମାନେ ଆମ କ୍ଲାସ୍ ଚାଲିଛି। ମୁଁ ଜାଣି ନଥିଲି ଆମର କ୍ଲାସ୍ ଥିଲା ବୋଲି ଆଜି, ହେଲା। ତ ସେ ଯୋଉ ସାର୍ ଆମର ଯିଏ କ୍ଲାସ୍ ନୋଉଥିଲେ ଯେ ଏଚୋଡି ଟା ଆମର। ସେ କେମେଷ୍ଟ୍ରି ର, ସିଏ ମୋ ବାପା ଙ୍କୁ ବୋହୁତ୍ ଭଲସେ ଜାଣିଛନ୍ତି।
ଆଜ୍ଞା।
ତ ସିଏ ମତେ ଦେଖିଦେଲେ ଗଲାବେଳେ।
ଆଜ୍ଞା।
ହ ମୁଁ ଭାବିଥିଲି ଇଗ୍ନୋର ମାରିକି ପଳେଇଯିବି, କିନ୍ତୁ ହେଇପାରିଲାନି। ସେ ମତେ ଦେଖିଦେଲେ। ତାପରେ ମତେ ଡାକିଥିଲେ। କହିଲେ ଯେ ଆଉ କୁଆଡେ କିରେ ବୁଲଚୁ କଣ? ମୁଁ କହିଲି ଯେ ନାଇଁ ସାର୍ ଆସିଥିଲି କ୍ଲା କରିବାକୁ। ମାନେ କ୍ଲାସ୍ ଆମର ଥିଲା, କେତଟା ଏଗାରଟାରେ ଥିଲା। ମୁଁ ସାଢେ ଏଗାରଟାରେ ପହଞ୍ଚିଲି। ସେତେଳକୁ ଯାଇଥିଲି ବହିଟା, ମୁଁ ମୋର ଆଶା ଥିଲା ମୁଁ ବହି ଫେରେଇକି ଆସିବି। ତ ସେମିତି କିଛି ବି ହେଲା ନି। କାନା ପକେଟ୍ ରେ ଗେମ୍ ଚାଲି ଥିଲା। ମୋତେ ଜଶା ଶିଘ୍ର ବହି ଫେରେଇକି ଆସିବାରଥିଲା ଗେମ୍ ଥିଲା
ହଁ।
ତ ସିଏ ମତେ ଡାକିକି ନେଇ ଗଲେ। ତାପରେ କହିଲେ କି ଏତେ ଲେଟ୍ କଣ? ମୁଁ ମାନେ ମୁଁ ସେଠି କଥାଟା ବୁଲେ ବିନା, ମୁଁ ଥୋଡି ନା କହିବି ଯେ ନାଇଁ ସାର୍ ମୁଁ ଆସି ଥିଲି ବହି ଦବାକୁ। କ୍ଲାସ୍ କରିବାର ଇଚ୍ଛା ନଥିଲା। ତ ମୁଁ କହିଲି ଯେ ନାଇ ସାର୍, ଯୋଉ ଟ୍ରାଫିକ୍ ଟିକେ ଥିଲା ତ ଫଶି ଯାଇଥିଲି। ସେ କହିଲା କଣ ଟ୍ରାଫିକ୍ କଣ ମୋତେ ବାହାନା କଣ ମାରୁଛୁ ଇଏ ତୋ ବା ପା ନମ୍ବର ତ ଦବୁ। ହେଲା ତୋ ସହ କାଁହିନା ଯେତବେଳେ ସେ ମୋ ବା ପା ନମ୍ବର ମାଗିଥିଲେ ସେତେବେଳେ ମୁଁ ମୋ ନମ୍ବର ଦେଇ ଦେଇଥିଲି। ଏବଂ ମୋ ନମ୍ବରରୁ ତାଙ୍କୁ ମୁଁ ବ୍ଲକ୍ ମାରି ଦେଇଥିଲି। ବୁଝିଲ। ହଁ ତ ଏଥରିକ ମୋ ବାପାଙ୍କ ନମ୍ବର ନେଇଛନ୍ତି। ତ ମୁଁ ଜାଣିଛି ମୋ ବାପାଙ୍କୁ ବୋହୁତ୍ ଭଲ୍ସେ ମୋ ବିଷୟରେ କହିବେ। ମୁଁ କଣ କଣ, ବୋହୁତ୍ ଭଲ, ଭଲ କାମ କରିଛି କଲେଜ
ଆଇ ଆଇ।
ହଁ ତାପରେ ମୋ ବାପା ମୋ ଉପରେ ଆକ୍ରମଣ କରିବେ। ସେଇଟା ମୁଁ ଜାଣିଛି। ହଁ। ତ ସେଇଟା ସାରିଲା ପରେ, ତାପରେ ଆସିଲେ ଫେରେ ମୋର ରୀଜନିଂ କ୍ଲାସ୍ ଥାଏ। ରୀଜନିଂ କ୍ଲାସ୍ ରେ ସେ ଟି ଆମର ଅଳ୍ପ କୋଶ୍ଚିିନ ହେଲା ସରି ଟିକେ ପାଖରେ ବସିଛନ୍ତି ତ ପିଲା, ହଁ। ତ ରିଜନିଂ କୋଶ୍ଚିିନ ଥିଲା ପାଞ୍ଚ ଟା ଖଣ୍ଡେ କୋଶ୍ଚିିନ ଦେଲେ ସେ ରିଜନିଂ ଯୋଉ ମାନେ ଏମିତି ଲଜିକ ଗୋଟେ କୋଶ୍ଚିିନ ଚାପ୍ଟର ଥିଲା ସେ ସେମତି ଲାଗି ଜେଣ୍ଟଲ ମେନ ର ଅପୋଜିଟ୍ ୱାଡ ଟା ଲେଖିବାକୁ ମେଲର ଅପୋଜିଟ୍ ୱାର୍ଡ ଟା ଲେଡିସ ତ ମୁଁ ଲେଖିଛି ଜେଣ୍ଟଲ ଓମେନ।
ଆଚ୍ଛା ଆଚ୍ଛା।
ହଁ ତ ମ୍ୟାମ ସେଠି ଦେଖିକି ବହୁତ ହସିଲେ। ମତେ କ୍ଲାସରେ ଆଗକୁ ଡାକିଲେ। ସବୁ ପିଲାଙ୍କୁ ବି ହସେଇଲେ ମତେ ବେଜୁତି କରିକି ମତେ ସେଥିରେ ବହୁତ ଖୁସି ମିଳିଲା। କାରଣ ରିଜନିଂ କ୍ଲାସ ଆମର ସବୁ ପିଲାଙ୍କ ମିଶିକି କରାହେଉଛି ସାଇନ୍ସ କମର୍ସ ଆର୍ଟସ। ତ ପାଖାପାଖି ତ ଦେଢଶହ ଖଣ୍ଡେ ପିଲା ବସିଥିବେ ସେଠି ସେ ରୁମ। ତ ଦେଢଶହ ପିଲାଙ୍କ ଆଗରେ ବେଜୁତି ଆପଣ ଜାଣିପାରୁଥିବେ ମୋ ଦିନ ଟା କେମିତି ଯାଇଥିବ। ତ ମତେ ବହୁତ ଖୁସି ଅନୁଭବ ହେଲା ତାପରେ କେବଳ ମୁଁ ଏମିତିଆ ଏତେ ଚାଲାକ ନୁହଁ ମୋ ଚତୁଃପାର୍ଶରେ ବି ଯୋଉ ଚାରି ପାଞ୍ଚ ଜଣ ସାଙ୍ଗ ବସିଥିଲେ ଯିଏକି ମତ ଅନୁସରଣ କରୁଥିଲେ ସେମାନେ ମଧ୍ୟ ବି ମୋ ଭଳିଆ ଚାଲାକ ପିଲା ଥିଲେ ସେମାନେ ବି ସବୁ ଜେଣ୍ଟଲ ଓମେନ ଲେଖିକି ଯାଇଥିଲେ ତାଙ୍କୁ ମଧ୍ୟ ଡାକି କି ବେଜୁତୀ କଲେ ବହୁତ ଭଲସେ। ତାପରେ ଆମେ ବେଜତି ହେଇକି ଆସିଲୁ ଘରକୁ। ଆଜ୍ଞା ପ୍ରଥମେ ତ ଆମେ ତାଙ୍କ କ୍ଲାସକୁୁ ଲେଟ ରେ ଯାଇଥିଲୁ ସେଥିପାଇଁ ବେଜୁୁତି କରିଥିଲେ। ଦଶ ମିନିଟ୍ ପନ୍ଦର ମିନିଟ୍ ଲେଟ ଆ ସିଏ ଯେତେ ପଚାରିଲେ କାଇହିଁ ଲେଟ୍ ହେଲାନା ସାଇକେଲ ଚେନ ଖସି ଗଲା।
ଆଚ୍ଛା।
ହଁ ତ କିନ୍ତୁ ମାନେ ମୁଁ ମୋ ସାଙ୍ଗକୁ କହିନଥିଲି ଯେ ଏଇ ବାହାନା ମାରିବାର। କିନ୍ତୁ ସେ ବାହାନା ମାରୁଛି ଯେ ବସ୍ ଆସିବାର ଲେଟ୍ ହେଲା। ତ ଆମାନେ ବାହାନାଟା ଖାପ ଖାଇଲାନି ତ ମୁଁ ତ ସାଙ୍ଗକୁ ଛାଡିଦେଲି ଲାଇ ତୁ ମୋ ସାଙ୍ଗ ନୁହଁ ହଁ ଆଉ କଣ ଅଛି ଆଛା ହଉ ଠିକ ଅଛି ମୋର ଟାଇମ ହେଇଗଲେ ମୁଁ ପରେ କଥା ହଉଛି।
ତ ମୁଁ ରଖିଦଉଛି ଆଜ୍ଞା।
ହଉ ହଉ ଠିକ ଅଛି।